ହ୍ୟାଲୋ।
ହଁ ହ୍ୟାଲୋ। ନେଟୱାର୍କ ରହୁନି ମୁ କିନ୍ତୁ ତମ ଆଡେ କଣ ଏମିତି ଶୁଭୁଛି?
ହଁ ହଁ ହଁ କୁହନ୍ ହଁ ହଁ ହଁ ଏଇନା ଘରେ ଅଛି କୁହ?
ଆଉ ଖିଆ ପିଆ ସଇଲାଣି?
ନା ମ ଏଇ ଖଇ ଖିଆ ପିଆ କଣ ଏ ଅଟା ଚକୁଟି ଥିଲି ରୁଟି କରିବି। ଡାଲମା ଟିକେ କରିବି ଆଜି ଶୁକ୍ରବାର।
ଇୟୋ ହଁ ଆଜି ଶୁକ୍ରବାରେ
ହଁ ଟିକେ ନା ମୋର ଟିକେ ଅନୁକୂଳ ଚନ୍ଦ୍ର ଯୋଉ ସେ ଜୟଗୁରୁ ଦୀକ୍ଷା ତ ମୋର ଏଠି ବିନା ପିଆଜ ରସୁଣ ଶୁକ୍ରବାରେ ଆଉ ସେଥିପାଇଁ
ରୁଟି ଆଉ ପୁଅ?
ପୁଅ ଏଇଠି ପାଠ ତାକୁ ଦେଇଛି ସେ ପଢୁଛି। ମନ ପଡିଗଲା ତ ଫୋନ୍ କଣ ତ ତମେ ଫୋନ କଲ ମୁଁ କହିଲି କଣ ଆଜି ବନ୍ଧୁଙ୍କର ମନ ପଡିଲାଣି।
ହ ହୋ ଆଉ ଯୋଉ ଇଏ ଝିଅ କଣ କରୁଛି ଏଇନା?
ଝିଅ ଦିହ ଟିକେ ଭାଇ ଖରାପ ହେଇଯାଇଛି। ଥଣ୍ଡା ଟିକେ ତାକୁ ହେଇଯାଇଛି।
ହଁ ଏଇନା ତ ଯୋଉ ବର୍ଷା ହଉଛି। ସେଥିପାଇଁ ବର୍ଷା ଏଇନା ତ ଜୋର ମାତ୍ରା ରେ ଏଆଡେ ହଉଛି। ତମ ସେଆଡେ ବର୍ଷା
ବର୍ଷା ସିଆଡେ ଜୋରରେ ଏଠି ଟିକିଏ କମ୍ ହଉଛି।
ହଁ ଏବେ ଟିକେ ବର୍ଷା ଟିକେ ଏବେ କମିଛି। ଆଉ
ହଉଛି ସକାଳେ ପ୍ରବଳ ହଉଥିଲା। ପୁଅଟିକେ ସ୍କୁଲ ଯିବାକୁ ଭାରି ହଇରାଣ ହେଲା ତାକୁ ଛତା ଧରି ନେଇ ଛାଡିକି ଆଇଲି। ହୁଁ। ଆଉ ପୁଣି ତଉ ଦେଲି ମୁଁ କହିଲି ରେନି କୋର୍ଟ ଟା ନେଇଯିବୁ ଆଇଲା ବେଳକୁ ଆସିବୁ- ରେନିକୋଟ ପିନ୍ଧିକି ଆଇଲା ବଳୁ ଛୁଆ ଗୁଡା କଣ ସେ ଓଧା ମୋଦା ହେଇଯାଉଛନ୍ତି ପାଣି ଛାଟୁଚି -
ହଁ ସେ ପୋ ତାଙ୍କ- ହ ରେନିକୋଟ ନାଇଲାଠୁ ତୁ ଏ ଯ ପଛ ଭ ଚପଲ ନାଉଛନ୍ତି ସେଇ ପାଣି ଛିଟା ମାର
ପାଣି ଛିଟା ମାରିକି ସବୁ ଯାକ କାଦୁଅ ମାଦୁଅ ହେଇଯାଇଚି ଅସନା ହେଇଯାଇଚି - ଏଇ ଦିନେ ତ ଛୁଆଙ୍କର ବେଶୀ ଦିଅ ପା ଖରାପ ଥଣ୍ଡା ମଣ୍ଡା -
ହଁ ଥଣ୍ଡା ଫଣ୍ଡା ଏଇନା ପେ ପାଣିପାଗ ଟିକେ ଭଲ ନାହିଁ ସେଇ ଥଣ୍ଡା ଫଣ୍ଡା ନଗୁଚି ଆଉ -
ଏଇନା ଟିକେ ଖରାପ୍ - ଆଉ କଣ ଚାହା ଫା ପିଇ ସାରିଲେଣି ନା କଣ?
ଏଇନା ଚା ଫା ପିଇନି ଆମର ଏଇନା - ଯାଇଥିଲି ଏଇନା ଯାଜପୁର ରୋଡ ଆଡେ- ଅଛନ୍ତି -
ଓ ହୋ ଯାଜପୁର ରୋଡ଼ ଆମ ଆଡେ ଆଇଥିଲେ ଏଇ ଯୋଉ ବିରଜା ମନ୍ଦିର ବୁଲିଲେ?
ବୁଲିଲି
ହଁ ବିରଜା ବିରଜା ମନ୍ଦିର ବଢିଆ ହେଇଛି ଦେଖିଲେ ତ
ହଁ ଭଲ ହେଇଛି ସେଇ ସେ ସେଠି ବୁଲିବାଲିକି ନାଇଁ ଆମର ଟାଉନ ଯାଜପୁରରେ ଆ ତାଉ - ରୋଡ଼ରୁ ପୁଣି ଟାଉନ୍ ଗଲି ବୁଝିପାରିଲ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଏ ଭାଇ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ